ସାଙ୍ଗ କଣ କରୁଛ?
ଏଇ ବସିଥିଲି ତମେ କଣ କରୁଛ?
ମୁଇଁ ବସିଥିଲି ଆଉ।
ହଉ କେମିତି ଅଛ?
କେମିତି ଅଛି କଣ ଦେହ ଟିକେ ଭଲ ନାହିଁ ଆଉ।
ଭଲ ନାହିଁ କଣ ହେଇଛି?
ଏବେ ତ ଜାଣିଛ କୋଉ ଭଳିଆ ସବୁ ସିଜନ ଚେଞ୍ଜ ହଉଛି। ଆଜି ଥଣ୍ଡା ଆଜି ଗରମ ତ କାଲି ପ୍ରବଳ ଥଣ୍ଡା ହେଇଯାଉଛି। କାଲି ଜି ମାନେ ଗରମ ହଉଚି ଗୁଳୁଗୁଳି ଜୋର ହଉଛି ତ କାଲି ପୁରା ହଠାତ୍ ବର୍ଷା ହଉଚି। ସେଇଥିପାଇଁ ଜର ଥଣ୍ଡା ହେଇଯାଇଛି ଆଉ ପ୍ରତ୍ୟେକ ଘରେ ଘରେ ତ ଏବେ ଦେଖିବ ଜର ଥଣ୍ଡା
ହଁ ପରା ଏଇ ଯୋଉ ଋତୁ ପରିବର୍ତ୍ତନ ଟା ହଉନି କି ତ ସେଥିପାଇଁ ମୋ ମମିଙ୍କୁ ବି ତ ଜର ହେଇଯାଇଥିଲା ଏବେ ଭଲ ହେଇ ସେ ଦୁଇ ଦିନ ତଳେ ଜର ହେଇଥିଲା ମେଡିସିନ ଖାଇକି ଭଲ ହେଇଯାଇଛନ୍ତି ଏବେ
ହୁଁ।
ତ୍ତନ ଦେଖାଯାଉଛି ଆମ ମାନେ କଣ କହିଲ ଆଗ କାଳରେ ନା ପୁରାତନ କାଳରେ ସବୁ ଏତେ ଜଣା ପଡୁନଥିଲା ମାନେ ଏ ସବୁ ଠିକ ଠାକ ହିଁ ହେଲା ହଁ ଏତେଟା ଜଣା ପଡୁନଥିଲା।
ଏତେ ରୋଗ ହେଲା କି ଏତେ ଯୋଉ ଅସୁବିଧା ଟା ହଉନଥିଲା ହଉନଥିଲା କଣ କଣ ହଉନଥିଲା କହିଲ ଯେମିତି କିି ଆମର ହେଲା ଏବେ ଆମର ସାଧାରଣତଃ ଚୁଟି ପାଚି ଯାଉଛି। ସେତେବେଳେ ଯେମିତି ଲୋକ ସବଳ ଥିଲେ ଆମେ ସେତେ ସବଳ ନୁହନ୍ତି। ସିଏ ଗୋଟେ ବସ୍ତାଟେ ବସ୍ତାଟେ ଟେକି ନେଇଯିବେ ଆମେ ନେଇପାରିବା ନାଇ। ସେ ଯେତେ ବାଟ ଚାଲିକି ଯେତେବାଟ ଚାଲିକି ପଳେଇବେ ଆମେ ଯାଇପାରିବା ନାହିଁ।
ଆଗ କାଳରେ ଜାଣିଛ ମୁଁ ଜେଜେ ମା ହେରିକା ନା ମୁଁ ଜେ ମା ହେରିକ କହୁଥିଲେ ସେମାନେ ମାନେ ପାଞ୍ଚ ଛଅ କିଲୋମିଟର ଲେଖାଏଁ ଚାଲିକି ପଳାନ୍ତି ମେଳା ଦେଖି ଦେଖିବା ପାଇଁ ମାନେ ସବୁଆଡେ ସେ ଚାଲିକି ହିଁ ଯାଆନ୍ତି ଆଗ କାଳରେ ତ ଏତେ ଗାଡିର ସୁବିଧା ନଥିଲା ନା ସେ ଚାଲିକି ହିଁ ସବୁଆଡେ ପଳାନ୍ତି ଦିନେ ଦୁଇ ଦିନର ବାଟ ବି ମଧ୍ୟ ସେ ଚାଲିକି ପଳାନ୍ତି ତେ ଜାଣିଛ ମାନେ ପୁରୀ ଜଗନ୍ନାଥ ମନ୍ଦିର, ପୁରୀ ହେଲା ମାନେ ଦିନେ ଦୁଇ ଦିନର ବାଟ କଣ କରନ୍ତି କହି ଖାଇବା ସାଥିରେ ନେଇଯାଆନ୍ତି ଏ ଖାଇବା ସାଥି ଥିରେ ନେଇକି ପାଣି ନେଇକି ପଳାନ୍ତି ଉଁ ଚାଲି ଚାଲି ଯାଆନ୍ତି ଯୋଉଠି ଥକା ଲାଗେ ଭୋକ ଲାଗେ ସେଇଠି ଖାଇ ଦିଅନ୍ତି ପାଣି ପିଇ ଦିଅନ୍ତି। ଫେରେ ଯାଆନ୍ତି ଏମତି ହିଁ କରନ୍ତି ତ ସେମାନେ ହଁ କାହିଁକି କହୁଛି କହିଲ ସେମାନେ ସେତେବେଳେ ନା ଏବେକାର ଆମେ ଯୋଉ ପନିପରିବା ଖାଉଛନ୍ତି ସେଥିରେ ନା ସାର ଔଷଧ ରେ ମାନେ ସାର ଔଷଧ ଦେଇକି ତାକୁ ମାନେ କହିଲା ଭଳିଆ ବନା ଯାଉଛି ବଢା ଯାଉଛି ତ ଆଗ କାଳରେ ନା ସେମାନେ ପୁରା ପ୍ରାକୃତିକ ଖାଦ୍ୟ ହିଁ ଖାଉଥିଲେ। ସାର ସାର ଔଷଧ କୋଉଥିରେ ପଡୁନଥିଲା ତ ଏବେ ନା ଶାଗଟି ବି ଆମର ଯୋଉ ଶାଗ କରୁଛନ୍ତି। ତ ଶାଗଟା ଶାଗଟାରେ ହିଁ ସାର ପଡୁଛି ମାନେ ସବୁଥିରେ ସାର ହିଁ ସାର ଔଷଧ ନ କଲେ ହିଁ ସେ ମାନେ କଣ କହିଲ ତା କୁ ସେ ବଢି ପାରୁନି ବଢିବାକୁ ଟାଇମ ଲାଗିଲେ ସାର ଔଷଧ ଦେଇକି ବଢେଇ ଦଉଛନ୍ତି ଆଗ କାଳରେ ନା ସବୁ ପ୍ରାକୃତିକ ଜିନିଷ ତ ସେମାନେ ସେ ଜିନିଷ ଖାଇକି ସେମାନେ ବହୁତ ମାନେ ସବଳ ଥିଲେ।
ତମେ ଠିକ କଥା କହୁଛ ଆମ ଘର ପାଖରେ ଗୁଟେ ଶୁଣ ଗୋଟେ ତରାଟ ଗଛଟିଏ ଫୁଲ ଗଛଟି ସେ ଆଣିଥିଲେ ଆଣିଥିଲେ ଲଗେଇଲେ। ତାକୁ ତ ଟାଇମ ଦରକାର ନା ସେ ଟିକେ ବଢିବ ଇଏ କରିବ ସିଏ କଣ କହିଲେ କହ ଖାଲି ସାର ପକେଇଲେ।
ହଁ,
ସାର ପକେଇଲେ ସେ ବହୁତ ଶୀଘ୍ର ବଢ଼ିଗଲା।
ତାପରେ ତା ଦେହରେ ଫୁଲ ଏତେ ଆସି ନଥିବ ମାନେ ଗଛ ଟା ଦେଖା ଯାଉଥିବ ଭରପୁର। କିନ୍ତୁ ଫୁଲ ଆସିବ ଫାଷ୍ଟ।
ଆ ହଁ ଠିକ କଥା କହିଲ ଆସିଲା ଫାଷ୍ଟ ଫାଷ୍ଟ ବହୁତ ଆସିଲା ତାପରେ ବହୁତ କମ ଦିନି ପାଇଁ।
ହଁ ବହୁତ କମ ଦିନ ପାଇଁ ତାର ବି ସେଟା ବହୁତ କମ ଦିନ ବି ବଞ୍ଚିବ ବହୁତ ଦିନ ହି ବଞ୍ଚିବ ହୁଏ ନି ସେ ଗଛ।
ଆଉ ଗୋଟେ ଜିନିଷ ଏଇ ଫୁଲ ଗଛ ଭଳିଆ ମଣିଷ ଜୀବନ ବି ସେଇଆ। ଆଗେ ଲୋକ କେତେ ଦିନ ବଞ୍ଚୁଥିଲେ ଶହେ ବର୍ଷ ବଞ୍ଚୁଥିଲେ ଶହେ ବର୍ଷ ପରେ।
ଏବେ ତ ଗାଁ ଗହଳିରେ ଶହେ ବର୍ଷ ମାନେ, ଦେଖିବାକୁ ଗଲେ ଜଣେ କି ଦୁଇ ଜଣ ଲୋକ ଯଦି ଶହେ ବର୍ଷ ବଞ୍ଚିଥିବେ ବହୁତ ବଡ କଥା ଶହେ ବର୍ଷ ଯାଏ ସେ ବଞ୍ଚୁ ହିଁ ନାହାନ୍ତି।
ବଞ୍ଚୁ ହି ନାହାନ୍ତି କାହିଁକି କହିଲ ଯେମିତି ସେ ଗଛଟା। ସାର ମସଲା ଖାଇକି ଏମିତି ତାର କଣ ହେଲା କିଛି ଦିନ ଫୁଲ ହେଲା ତାପରେ ନଷ୍ଟ ହୋଇଗଲା ସେଇଭଳିଆ ଆମର ଅବସ୍ଥା। ଆମେ ସାର ମସଲା ଏଇସବୁ ଖାଇକି କିଛି ଦିନ ହଁ ରହିଲୁ ଦେହ ତାପରେ ବହୁତ ପ୍ରକାର ରୋଗ। କେତେ ପ୍ରକାର ରୋଗ କ୍ୟାନସର ହେଲା ଇଏ ହେଲା ବାହାରୁଛି। କିନ୍ତୁ ଆଗ କାଳେ ଯେମିତି ଯେଉ ଚାଲି ଚାଲିକା ପଳଉଥିଲେ ବହୁତ ବାଟ କହୁଥିଲ। ସେଟାର ଗୋଟେ ବି କାରଣ ଅଛି କଣ ଜାଣିଛ ନା?
ହଁ କଣ କହିଲ।
ସେତୋବେଳେ ଏବେ ଯେମିତି ଗାଡ଼ି ମାଥି ମଝି କାର୍ ବାଇକ୍ ସେ ଆମେ ପଳୋଛନ୍ତି ସେତୋବୋ ଳେ ସମସ୍ତେ ଚାଲି ଚାଲି ଯାଉଥିଲେ ଲୋକ ମୋ ପାଖରେ ଏତେ ପଇସା ବି ନଥିଲା ହଁ। ଆଉ ଗୋଟେ ଯଦି କୋଉ ଗାଁ ରେ ଗୋଟିଏ ଦିଟା ସାଇକେଲ ଥିବ। ସିଏ ବି ବହୁତ ବଡ କ ରାସ୍ତାରେ ମୋ ମା କୋହୁଥିଲେ ପିଲାବେଳେ ରାସ୍ତାରେ ସାଇକେଲ ଯାଉ ଥୁବ ସମସ୍ତେ ଡାକିବେ ହେଇ ଆସ ଜ ଦେଖିବ ସୁନୁ ଗାଡ଼ି ଯାଉଚି।
ହଁ ହଁ ସେମିତି ଗୋଟେ କ ଥା ଶୁଣିବ ଆମ ଗାଁ ରେ ନା ଏବେ ତ ଘରେ ଘରେ ସମସ୍ତଙ୍କର ଦୁଇଟା ତିନିଟା ଟିଭି କାହା ଘରେ ଟିଭି ନାହିଁ ବୋଲି କହିବନି ତ ଆମ ଗାଁରେ ଆ ମୁଁ ମାନେ ମୁଁ ମୋ ଜେଜେମା ଯେ ଯେତୋବେଳେ କହୁଥିଲା କି ଆମ ଗାଁ ରେ ଜଣଙ୍କର ଜଣେ ବ୍ରାହ୍ମଣ ପରିବାରରେ ଜଣଙ୍କର ଟିଭି ଥିଲା ହେଲା ତ ତା ଙ୍କ ଟିଭି ଦେଖିବାକୁ ଗାଁ ଟା ଯାକ ଗାଁ ଟା ସାରା ଲୋକୋ ତାଙ୍କର ଘରେ ମାନେ ତାଙ୍କ ଘରକୁ ଯାଇକି ଟିଭି ଦେ ଖିବାକୁ ପୁରା ଲାଇନ ଲଗେଇଥାନ୍ତି ମାନେ ଧାଡି ଲଗେଇଥାନ୍ତି। କେତେବେଳେ ଆମେ ଦେଖିବୁ ଟିଭି ଦେ ମାନେ ଟିଭି ଦେଖିବାକୁ ଟିକେ ସେ ଏମତି ହୁଅନ୍ତି। କିନ୍ତୁ ଏବେ ନାଁ ଘରେ ରେ ଘରେ ସମସ୍ତଙ୍କର ଦୁଇଟା ତିନିଟା ଟିଭି କାହା ଘରେ ଟିଭି ନାହିଁ କହିହବନି।
ହୁଁ ଆଉ ଗୋଟେ ଜିନିଷ ଜାଣିଚ ନା ମୁଁ ଆମ ଘରେ ମା କୋହୁଥିଲେ କି ଆମା ଭାଁ ଗାଁରେ ଗୋଟିଏ ମୋବାଇଲ ଥିଲା।
ଆଁ ହଁ ସେଥିରେ ବି ହଁ ଆମ ଗାଁରେ
ସମସ୍ତେ ଯାଇକି ସେଇ ଟି ଫୋନ କଲେ ଯାହାଙ୍କ ଘର ଲୋକ ଅଛନ୍ତି। ବାହାରେ ସେମାନେ ଯାଇ ସେଇଡି ଫୋନ୍ କରୁଥିଲେ। ଫୋନ ତ ସେ କୋଉଥିଲେ ଏଇ ଯୋଉ ଫୋନ କଥା ତିରିଶ ଚାଳିଶ ତିରିଶ ବର୍ଷ ତଳର କଥା କିନ୍ତୁ ତା ପୂର୍ ର୍ବୁରୁ ଫୋନ୍ ନଥିଲା।
ଫୋନ ନଥିଲା ଚିଠି ସେତେବେଳେ ଚିଠିରେ ମାନେ କଁ କହିଲ ଚି ଠି ଦୋଉଥିଲେ।
ହୁଁ ଗୋଟେ ଦୁଃଖଦ ଘଟ ଟଣା ହୋଉ କି ଗୋଟେ ଖୁସିର ଘଟଣା ହୋଉ ସେଟା ଚିଠିରେ ଲେଖିକି ପଠୋଉଥିଲେ। ସେ ଚିଠି ଯାଇଁକି ଦଶ ଦିନ ଲାଗୁଥିଲା ପହଞ୍ଚିବା ପାଇଁ।
ହଁ।
ଏବେ କିନ୍ତୁ ଗୋଟେ ସୁବିଧା ହେଇଯାଇଚି। କି ମୋବାଇଲ୍ ଆମ ପାଖରେ ମୋବାଇଲ ରହିଲା। ସାଙ୍ଗେ ସାଙ୍ଗେ ଆମେ କଲ୍ କରିଦେଲେ ସମସ୍ତଙ୍କ ଘରେ ଘରେ ଦୁଇଟା ଚାରିଟା ମୋବାଇଲ। ଗୋଟେ ପ୍ରତ୍ୟେକ ବ୍ୟକ୍ତିର ବି ଗୋଟେ ଦିଟା ମୋବାଇଲ ରୋହୁଛି।
ଅହଁ ଯେତେ ଦୂରରେ ମଣିଷ ଥାଉ ନା କାହିଁକି ଗୋଟେ ସେକେଣ୍ଡ ରେ ତାଙ୍କ ସହିତ
ଯୋଗାଯୋଗ ହୋଇପାରୁଛି ହୁଁ ତା ପରେ ବି ଜଣେ ଯଦି ବାହାରେ ଅଛି। ଆମେ ବି ତାଙ୍କୁ ଭିଡ଼ିଓ କଲ୍ ମାଧ୍ୟମରେ ଆମେ କଥା ହେଇଯା ହଁ ଦେ ଖିପାରିବା କଥା ହେଇପାରିବା ସେ କଣ କରୁଚନ୍ତି କଣ ନାଇଁ।
ଅହଁ।
କୌଣସି ଅସୁବିଧା ହେଲେ ବି ସିଏ ଆସିପାରୁଛନ୍ତି।
ଅହଁ ଠିକ କଥା କୋହୁଚ।
ଆଉ ଗୋଟେ ତମେ ପଢ଼ିଥିବ କି ଆଗେ ସବୁ ଜିନିଷ କୋଉଥିରେ ନେଇକି ଯାଉଥିଲେ ଶଗଡ଼ ଗାଡ଼ିରେ ନେଇକି ଯାଉଥିଲେ।
ହଁ ସଳେ ଶଗଡ଼ ଗାଡି ଦେଖ ଶଗଡ଼ ଗାଡି ଏତେ ଆଉ ନାହିଁ।
ନାଇଁ ନାଇଁ ବଳଦ ବି ଦେଖିବାକୁ ପାଇବନି ତୁମେ କାହିଁକିନା ଏବେ ଟ୍ରାକ୍ଟରରେ ଚାଷ ହେଲା।
ଦେଖିବାକୁ ପାଉନି ଏତେ।
ଆଉ ଚାଷ ବି ବହୁତ କମିଗଲାଣି ଲୋକ ଏତେ ପରିଶ୍ରମ କରିବାକୁ ଭଲ ଭଲ ପାଉନାହାନ୍ତି ତାପରେ ଏ ଏତେ ପରିଶ୍ରମ କରିପାରୁ ନାହାନ୍ତି ଆଗେ ଯେମିତି ଲୋକମାନେ ପରିଶ୍ରମ କରୁଥିଲେ।
ନାଇଁ ଏବେ ଏବେ ତ ଦୁନିଆ ରୋଗ ମା ମାନେ ଲୋକଙ୍କୁ ରୋଗ ହିଁ ମାନେ ସବୁ ଲୋକଙ୍କ ଦେହରେ ହିଁ ରୋଗ।
କୋଡ଼ିଏ ବାଇଶ ବର୍ଷର ପିଲା ତାଙ୍କର ଆଣ୍ଠୁ ଧରିଲାଣି ପେଟ କଣ ହେଲଣି ଗ୍ୟାସ୍ ଥାଇରଡ଼ ବଡ଼ ସୁଗାର ସବୁ ପ୍ରକାର ବାହାରି ଯାଉଛି ହଁ କି ନାଇଁ।
ହଁ ପରା ଚୁଟି ତ ଛୋଟ ଛୋଟ ପିଲାଙ୍କର ଆଜିକାଲି ପାଚି ଯାଉଛି ମାନେ ଏ କଣ କହିଲ? ନାଇଁ ମୁଁ କହିଲି କି ମାନେ ଏବେକାର ପିଲା ନା ଛୋଟ ଛୋଟ ପିଲାଙ୍କର ବି ଚୁଟି ପାଚି ଯାଉଛି କିନ୍ତୁ ମୋ ଜେଜେମା କୁ ଆସିକି ଏ ଲବେ ବର୍ଷ ହେଲାଣି ଟି ତାର ଆଜି ଯାଏବି ଗୋଟେ ବି ଚୁଟି ତାର ଧଳା ପଡିନି ମାନେ ପାଚିନି।
ସେ ସବୁ କଣ ସ ସବୁ କଣ କଣ ଜିନିଷ ସବୁ ଵ୍ୟବ ବ୍ୟବହାର କରୁଥିଲେ ଚିନ୍ତା କର ସେ ପରିଶ୍ରମ କରୁଥିଲେ ଆମେ ଏବେ ଗ୍ରାଇଣ୍ଡରରେ ସାଙ୍ଗେ ସାଙ୍ଗେ ଚାଉଳ ଚୁନା ହେଲା ପିଠା ହବ ମସଲା ହବ ସବୁ କରିଦଉଛନ୍ତି ସିଏ ତାଙ୍କର ଚକିରେ ସେ ସବୁ କରୁଥିଲେ ଶିଳରେ କରୁଥିଲେ।
ହଁ ଚକିରେ, ଶିଳରେ ତାପରେ କୁଟା କୁଟି ଜିନିଷ ନା ସେ ସବୁ ହେମଦସ୍ତାରେ କରୁଥିଲେ ମାନେ ଗୋଟେ ଏମିତି ଥାଏ ହେମଦସ୍ତା ତା ଦେହରେ ଗୋଟେ କୁଟା ବାଟିଆ ଥାଏ ତ ସେଇ ଏଥିରେ ହି କୁଟିକି ସବୁ କରୁଥିଲେ ଏବେ ତ ଆମେ ସେ ସବୁ କରିପାରିବାନି ଆମର ବି ସୁବିଧା ପ୍ରଣାଳୀ ଗ୍ରାଇଣ୍ଡର ରେ ସାଙ୍ଗେ ସାଙ୍ଗେ ଘୁରେଇଦବା କରଦଵା
ହଁ ଆଉ ହଉଛି ଆମେ ସବୁ ସଫା କରୁଥିଲୁ ଡ୍ରେସ୍ ସେମାନଙ୍କୁ କେଉଁଠି ଡ୍ରେସ୍ ସଫା କରୁଥିଲେ
ସେମାନେ ହଁ। ହାତରେ କରୁଥିଲେ ପୋଖରୀରେ ଯାଇକି ସେଇ ପାଣିରେ ମଧ୍ୟ କରୁଥିଲେ ଆମେ ଏବେ କେମିତି ସଫା କରୁଛନ୍ତି ଆମେ ଏବେ ୱାସିନମେସିନ ଘୁରେଇ ଦେବେ ଘୁରାଇଦେବେ ତା ଦେହରେ ପାଣି ପଶେଇଦେବେ ହଁ। ଗୋଟେ ମିନିଟରେ ସଫା ହେଇଯିବ।
ହେଲେ ସେଥିରେ କଣ ହଉଛି ଆମର ଆମର ପରିଶ୍ରମ ଟା ବହୁତ କମ ହଉଛି ଆଗେ କଣ ଘର ଖରକୁଥିଲେ ଲିପୁ ଥିଲେ ଗୋବରରେ ସବୁ ନିପୁଥିଲେ।
ହଁ।
ହେଲେ ଆମେ କଣ କରୁଛନ୍ତି ପୋଛା ନେଇ ଆସୁଛନ୍ତି ମାରିଦଉଛନ୍ତି ସାଙ୍ଗେ ସାଙ୍ଗେ ନା ନଇଁବାକୁ ପଡୁଛି ନା ପରିଶ୍ରମ କରିବାକୁ ପଡୁଛି ସେଥିପାଇଁ କେତେ ପ୍ରକାର ରୋଗ ବାହାରୁଛି।